ହଁ।
ଶୁଭ ସଂନ୍ଧ୍ୟା।
ଶୁଭ ସନ୍ଧ୍ୟା ଆ କେମିତି କଣ ଆମ କଥା ମନେ ପଡିଗଲା।
ନାଇଁ ବହୁତ କାମ ମାନେ କାମ ବ୍ୟସ୍ତ ରେ ଆପଣଙ୍କ କଥା ଆଉ ମାନେ ଆପଣଙ୍କୁ କଲ୍ କରିବା ପାଇଁ ଭୁଲି ଯାଇଥିଲି ଏଇ ବସିଥିଲି ଆପଣଙ୍କ କଥାଟି ମନେ ପଡ଼ିଗଲା ମୁଁ କହିଲି ଦେଖି ଦିଦି କଣ କରୁଛନ୍ତି ଟିକେ ଲଗେଇ ଦିଏ ଦିଦିଙ୍କ ପାଖକୁ।
ହୁଁ ହୁଁ।
ବହୁତ କାମ ଇଏରେ ଭୁଲି ଯାଇଥିଲି ଆଉ।
ହୁଁ ହୁଁ।
ଆଜ୍ଞା।
ଉଁ ହୁଁ।
ଆପଣ କଣ କରୁଚନ୍ତି?
କଣ କରିବା ଏଇଠି ଟିକେ ଗଡପଡ଼ ହଉଛି ଆଉ
ଆଜ୍ଞା।
ହୁଁ ଉଁ ଦେହ ଟିକେ ଭଲ ଲାଗୁନଥିଲା ଥଣ୍ଡା ପାଗ ହେଇଯାଇଚି ତ।
ଆଜ୍ଞା ଏବେ ତ ସିଜନ ଚେଞ୍ଜ ହଉଛି ଏବେ ତ ଆ ସମସ୍ତ ପ୍ରାୟ ଥଣ୍ଡା ଜର ସବୁ। ହଉଛି ଆଉ ଏଇ ବ ବର୍ଷା ବର୍ଷା ଯଉ ହଉଛି ମାଛି ଏ ଯଉ ପାଣି ଜମି ଯାଉଛି ମଶା ସବୁ ନାସ୍ନା ମାସ୍ନା ହଉଛି ଆପଣ ଆପଣଙ୍କ ଘର ଚାରିପଟ ସଫା ରଖ ଖୁଛନ୍ତି।
ହଁ ହଁ ମୁଁ ଆମ ଘର ଚାରିପଟ ସବୁବେଳେ ସକାଳେ ସଞ୍ଜ ଉଳାଏ। ଏଇ ଆସିବି ମୁଁ ଆମ ଘରୁ ବାପ ଘରକୁ। ପଳେଇଥିଲି ଆସିଲା ପରେ ଦେଖିଲି ବହୁତ ଘାସ ହେଇଛି ବୋଉ କହିଲେ ଘରେ ସାପ ପଶି ଯାଇଛି। ଆଉ ମନ ସମ୍ଭାଳି ହେଲା ନାହିଁ ଯେହେତୁ ଘର ଚାରି କର ଘାସ ହେଇଥିଲା ସବୁ ଘାସ ଓପାରିଲି ଆମ କୁଅ ମୂଳ ଚାରିକର ସେଗୁଡା ସଫା କଲି। ଆଉ ଉଁ ସବା ଶବ୍ ସକାଳ ସଞ୍ଜ ଓଳଉଛି ଘର ଘର ଓଳଉଛି ପଦା ଓଳଉଛି। ଆଉ ଫିନାଇନ ବି ପକଉଛି ଫିନାଇନ ପକଉଛି ସେ ଗ୍ୟାସ ରେ ଯେହେତୁ ମାଛି ଆଉ ମୁଁ ସାପ ଫାପ ଆଉ ଆସିବେନି ପକଉଛି ହଁ। ଉଁ ଆଉ ସକାଳେ ସଞ୍ଜେ ସବୁବେଳେ ଘର ଓଳା ହଉଛି। ଡେଲି ଡେଲି ଘର ପୋଛା ହଉଛି ହୁଁ ହୁଁ। କାହିଁକି ନା ଯେହେତୁ ମୋର ଗୋଟେ ଛୋଟ ଛୁଆ ଘରେ ଅଛି ନା ସେ ତଳେ ଗଡୁଛି ଗୋଟେ ହଁ ହଁ ହଁ ହଁ ହଁ।
ମଶା ମାଛି ମାଛି ଗୁରା ଖାଇବାରେ ଆସିକି ବସିବେ।
କାହିଁକିନା ଏବେ ଯୋଉ ହଁ ଆମର ସବୁ ଲୋକ ତ ଲାଟିନ୍ କରିନାହାନ୍ତି। ବହୁତ ଲୋକ ବି ବା ବାହାରକୁ ଝାଡା ଯାଉଛନ୍ତି ଶ୍ଵଚ କରିବାକୁ ଯାଉଛନ୍ତି ଆଉ ଗଲା ବେଳକୁ ସେଇଠି ଝାଡା ଫାଡରେ ବସିକି ମାଛି ଆସୁଛନ୍ତି ଆସି ଵୁଲି ଖାଦ୍ୟରେ ବଷୁଛନ୍ତି ହୁଁ ହୁଁ ଯୋଉ କୌଣସି ଜିନିଷ ଖାଦ୍ୟ ସବୁ ଘୋଡେଇକି ରଖିବେ। ଆଉ ଏବେ ବ ବର୍ଷା ଦିନ ହେଲା। ଯାହା ଖାଇବେ ହା ଗରମ ଗରମ ଖାଦ୍ୟ ଖାଇବେ।
ଆଜ୍ଞା।
ହୁଁ ହୁଁ।
ହୁଁ।
ହଁଉ କିଛି ଏମିତି ଗଛ ଗଛ କୁହନ୍ତୁ ଯାହାର ମାନେ ଆମ ଦେହ ପାଇଁ ବହୁତ ଭଲ ଉପକାରୀ ହଉଥିବ। ଏମିତି କିଛି ଆପଣ ଗଛ ଜାଣିଛନ୍ତି?
ହଁ ହଁ ବହୁତ କିଛି ଗଛ ଜାଣିଛି ଆମ ହଁ ହଁ ଆମର ଆମ କହିଲେ ଯାଣୀଥିବ ଓସ୍ତ ଗଛ
ଆଜ୍ଞା।
ହୁଁ ତା ଛେଲି ତା ଛେଲି ଆମର କଣ ନଖା ହେଲେ ଆଁ ହଁ ଛେଚିକି ପକାନ୍ତି ଦାନ୍ତ ଵିନ୍ଧିଲେ ବି ପକାନ୍ତି। ଦାନ୍ତମୂଳେ ଅ ହଁ ତାପରେ ଆ ବର
କହିଲେ ମୁଁ ନିହାତି ମାନେ କେବେ ଆମର ଗୋଡ ନ ଖାଇଲେ କିମ୍ବା ଦାନ୍ତ ବିନ୍ଧିଲେ ମୁଁ ନିହାତି ଏଟା ଇଏ କରିବି
ତାପରେ ଝାଡା ଛୋଟ ଛୁଆ ଝାଡା ହେଲେ ବି ସେଡା ଛେଚିକି ଦେଲେ କଷା ଟାଇପ ର ଦେଲେ ବି ଭଲ ଦେହ ଭଲ ଇଏ ହୁଏ ପେଟ ଥଣ୍ଡା ରୁହେ ଆଉ ତାପରେ ହଉଛି ମୋର ବର ଓହଳ ଜାଣିଥିବେ ମୋ ପୁଅ ବର ଓହଳ
ଆଜ୍ଞା।
ହୁଁ ହୁଁ ସେ ବର ଓହଳ କଷି କଷି ଆଣିବେ ଆଉ ଥାଲୁଗୁରି ପତ୍ର ଆଣିବେ ଫାଲୁଗିରି ପତର ଜାଣିଥିବେ ସେ ଦିଟାକୁ ହଁ ଛେଚିକି ରସ ବାହାର କରିକି ଆଉ ଆମର ମିସିରି ମିଶରି ଗୋଲମରିଚ ଏଇ ମିଶେଇକି ଛୋଟ ଛୁଆଙ୍କୁ ଦେଲେ ହଁ ପତଳା ଝାଡା ହଉଥିଲେ ହଁ କମିଯିବ ଆଉ ଗୋଟେ ଅନର୍ପଇ ବୋଲି ଜାଣିଥିବେ ଗୋଟେ ନାଳୁଆ ଭଳିଆ ଏବେ ବଡ଼ ପତର ତାର ହେଲା ଅମର ପଇ ହ ସେଇଟାକୁ ଛି ପିଲାମାନେ ଝାଡ଼ା ହେଲେ ବି ତାକୁ ଦେଲେ ବି କମିଯାଏ ଝାଡ଼ା
ମୁଁ ବି ଅମର ପୋଇ ଗଛ ଲଗେଇଛି।
ହୁଁ ହୁଁ ସେଟା ଝାଡା ହେଲେ ବଡ ମଣିଷ କଣ ଛୋଟ ମଣିଷ କଣ ସମସ୍ତେ ଖାଇପାରିବେ ହଁ ଆଉ ତାପରେ ହଉଛି ଆମର ବେଲପତ୍ର
ଆଜ୍ଞା।
ହ ବେଲ ଛୋଟ କଷି ବେଲ ହେଲେ ଆମର ସିଝେଇଦବା ସିଝେଇକି ପେଇକିନା ଗୁଣ୍ଡ କରିପାରିବାେ ନହେଲେ ବେଲପତ୍ର ପାନମହୁରି ଆଉ ହଉଛି ମେଥି ମସିଆ ଜିରା ଲବଙ୍ଗ ଡାଲଚିନି ଅଳେଇଚ ଏସବୁ ଇଏ କଲେ ଆମର ପେଟ ଗ୍ୟାସ ହେଇଯାଉଛି ଯେତେବେଳେ ଆମେ ଦେଖିବା ମେଡିସିନ ଆମ କାହିଁ ଗ୍ୟାସ୍ ଅଧିକା ସେଥିରୁ ଚାମୁଚେ ଖାଇ ପାଣି ପିଇ ଦେଲେ ପେଟ ଗ୍ୟାସ ବି କମିଯାଏ।
ଆଜ୍ଞା।
ହଁ ଆଉ ଜୁଆଣୀ ବୋଲି ଗୋଟେ ଗଛ ଥିବ। ଜାଣିଛନ୍ତି ଏଟେ ପଥର ଭଳିଆ ଏଟେ ବଡ ହଁ ସେଇଟା ପକେଇବେ ଜୁଆଣୀ ଜୁଆଣୀରେ ପକେଇଲେ ଅତିରିକ୍ତ ଗ୍ୟାସ ହେଇଯାଇଥାଏ ସେ ପାଣି ଟା ପିଇଦେଲେ ଗ୍ୟାସ କମିଯିବ।
ହଁ।
ହୁଁ ନହେଲେ ଆମର ନିିମ୍ବପତ୍ର। ଚୋବେଇଦେବେ ନଚେତ ଯୋଉ ଆମର ଏ ମାନେ ଇଏ ନର୍ମାଲ ପାଇଁ ଆମର ହଁ ହେଇ। ହଁ ସାଙ୍ଗେ ସାଙ୍ଗେ ଆମର ଗ୍ୟାସ୍ ହେଇଗଲା। ପାନମର ଟିକେ ଚୋବେଇଦବା ନହେ ବେଲପତ୍ର ଟିକେ ଚବେଇଦବା। ଏଇସବୁ କଲେ ହଁ ହଁ ହଁ ହଁ ହଁ ହଁ ଆଉ। ପୁଦିନା ପତର ଜାଣିଥିବେ ପୁଦିନା ପତର ଏ ବଡ ବଡ। ତାପରେ ହଉଛି ଦି ପ୍ରକାର ପୁଦିନା ପତ୍ର ଅଛି। ସେତପୋଦିନା ପତ୍ର। ଆଉ ଗୋଟେ ବଡ ବଡ ମୁଖ ଟା କଣ କୁହନ୍ତି ଆମର ଜୁଆଣୀପତ। ଜୁଆଣୀ ପତ୍ର ହଁ ହଁ ଭୁଲରେ ମୁଁ କହିଦେଲି ହେରା ଜୁଆଣି ଶୀଘ୍ର ଆଉ ସେଟା ବି ଖାଇଲେ ଗ୍ୟାସ କମିଯାଏ। ଏମିତି ବହୁତ ସାରା ପତ୍ର ଅଛି।
ସେୟା କରିବି ଆପଣ ଯେଉଁ ସବୁ ଉପାୟ ମୋତେ କହିଲେ। ମୁଁ ନିହାତି ଭାବରେ ତାକୁ ଇଏ କରିବି।
ହୁଁ ହୁଁ।
କିଆଁ।
ହଁ ଆଉ ତାପରେ ସେଠି ଘର ଭିତରେ କୁକୁର ପ୍ରାୟ ରଖିଛନ୍ତି।
ଆଜ୍ଞା।
କହିଲେ ଆପଣଙ୍କର କୁକୁର ଅଛି ପ୍ରାୟ।
ଛେଳି ଅଛି ଗାଈ ବି ଅଛି।
ହୁଁ ହୁଁ ହୁଁ ଆଉ ଜାଣିଛନ୍ତିଛନ୍ତି ନା ଗୁରୁବାରିଆ ଗୁରୁବାରଆ। କୁକୁର ଙ୍କୁ ଖାଇବାକୁ ଦେଲେ ମସିକୁ ପୁରା ମସିଆ ଗାଇକି ବହୁତ ଭଲ କାହିଁକି ନା ସାଇବାବା ସନ୍ତୁଷ୍ଟ ହୋଇଥାନ୍ତି।
ଆଜ୍ଞା।
ହୁଁ ଆଉ ଶନିବାରେ କାଉ। ହସିବା କୁକୁରକୁ ଦେଲେ ଶନି ସନ୍ତୁଷ୍ଟ ହୋଇଥାନ୍ତି।
ଆଜ୍ଞା।
ହୁଁ ହୁଁ ସୁନ୍ଦାରେ ଗାଈ ହୋଉ ବଳଦ ହୋଉ ମାନେ ଯୋଉ କୌଣସି ମାନେ ପ ଶୁଭ ଫିଙ୍ଗି ଦେଲେ ବି ଶିବ ମହାନ୍ଦେର ବି ସନ୍ତୁଷ୍ଟ ରହିଥାନ୍ତି।
ଆଜ୍ଞା।
ହୁଁ। ଉଁ ହୁଁ।
ଆଉ କଣ କୁହନ୍ତୁ?
ନାଇଁ ଆଉ କଣ କହିବା। ଆଉ ଏମିତି ଆଉ ଭଲ ସବୁ ଆଉ। ହଁ ଆଉ ଯିବା ଟିକେ କଣ ହଁ ବାପାଙ୍କର ଆଉ ଖାଇବାକୁ ଦବା। ଆଉ ତମେ କଣ ଖାଇବାକୁ କରିବ?
ଆଜ୍ଞା ଆମର ଏଇ ରୁ ରୁ ରୁଟି କରୁଛନ୍ତି ମାଆ ଆଉ ଭଜା। ଭଜା ପୋଟଳ ଆଳୁ ଭଜା ହବ।
ଆଳୁ କାଟିଛନ୍ତି ନା କାଟି ନାହାନ୍ତି।
ନାଇଁ କଟା ସରିଲାଣି। ମାଁ ଏ ଅଟା ଦଳୁଚନ୍ତି। ଆଉ କରି ସାରିକି ରୁଟି ମାନେ ଆମର ତ ଗ୍ୟାସ୍ ସରି ଯାଇଛି। ଚୁଲିରେ କରୁଛୁ। ଏଇ ବର୍ଷାରେ ଜାଳଫାଳ ବି ଆମର ସବୁ ଓଦା ହେଇଯାଇଛି।
ହଁ, ହଁ, ଏବେ ଜାଣିଛନ୍ତି ନା, ବହୁତ ସାରା ପିଜୁଳି ହଉଛି। ଜାଣିଛ ନା? ଆଉ, ଟିକେ ଦେଖିକି ଖାଉଥିବେ! କାହିଁକି କହିଲ? ଏବେ ଯୋଉ ବର୍ଷା ହଉନି ନା ଆମର ପିଜୁଳି ଗୁରାକ ସବୁ ପୋକ ହେଇଯାଉଛନ୍ତି। ଯେତେବି ପିଜୁଳି ଖାଇବେ, ତା ଭିତରେ ଟିକେ ଦେଖିକି ଖାଉଥିବେ। କାଇଁ ନା ଏନା ଅଷାଢ ମାସରେ ନା, ଆମ୍ବ ବି ଏଇ ଯୋଉ, ଅଷାଢୁଆ ଆମ୍ବ ବି ଅଛି ଗଛରେ ସେତେବେଳେ ବି କିଣିକି ଆଣିବେ କି ଗଛରୁ ତୋଳିକି ଆଣିବେ, ତା ଭିତର ଟିକେ ଦେଖିକି ଖାଉଥିବେ। ଜାଣିଲେ ନା। କାହିଁକିନା, ବଡ ବଡ ନାଙ୍ଗୁରି ଭଳିଆ ପୋକ ବହୁତ ସାରା ବାହାରୁଛନ୍ତି। କାହିଁକି ନା, ଆଜି ଗୋଟ୍ ଦେବଉଁ। ବିଜୁଳି ଏମିତି ମୁଁ କହିଲି ଦେଖିଆ, ମୁଁ ଖାଇବି କହିକି ଭାଙ୍ଗି ଦେଇଛି, ତ ଆଉ କୁଆଡେ ଯିବି ଆଉ। ଦେଖିଲା ଅଳକୁ ଏତେ ବଡ ପୋକଟେ ତା ଦେହରେ, ମାନେ କୁହନି। ମାନେ, ଏତେ ଆଉ ଭଲ ଲାଗିଲା ନାହିଁ ଖାଇବା ପାଇଁ। ଖାଇଥିଲେ ହଁ, ପୋକୋଟା ମୁଁ ଟୁ ଯାଇଥାନ୍ତା ଆଉ, ହଁ, ହଁ ଆଉ ଆଉ ଯେତେବେଳେ ଦେଖିବେ, ମୁଁ ଟିଏ ସେଇଥିପାଇଁ ଆପଣ କଣ ହୋ! ମୁଁ କହିଲି ଦେଖେ, ସେ କେତେବେଳେ କେନି ଖାଇଦଉଥିବେ କାହିଁନା, ମୁଁ ଏଇନା ଅଟେ ପିଜୁଳି ଧରିଛି ତ! ହଁ, ମୁଁ କହିଲି ଯେ କହିଦିଅ ଦିଦିଙ୍କୁ କହିଦିଅ।
ହୁଁ
ହୁଁ। ଆଗେ ସବୁ ଜାଣିଛ ନା! ଆଗେ ସବୁ ଆଲମାରି ଥିଲା, ଜାଣିଛ ନା କାଠର। ଭଲ ଲାଗେନି ହଁ। ଏବେ ସବୁ ଗଡ ଡ୍ରେଜ୍ ହେଇଗଲାଣି। ଟିଣର ଇଏର ଆଉ-ଉ-ଉ ଆମର ଗୋଟେ ସାନ ଭର ଅଛି। ସିନା ବର୍ଷା ହଉଛି, ସେମତି ତାକୁ ପକେଇ ଦେଇଛନ୍ତି, ସେ ଭିଜୁଛି ବର୍ଷାରେ। ଆଉ ଭିଜି ଭିଜିିକିନା ଫଲ-ଅ ଫଲେଇଯିବ। ଆଉ କାମ କରିବନି। ପଡିବନି, ଥେଡେ ପଡିବନି।
ଆଜ୍ଞା, ତାକୁ ବାହାରେ ଫ ରଖି ଦେଇଛନ୍ତି।
ହୁଁ, ହୁଁ, ତାପରେ କଖାରୁ ଅଛ ମାଡ଼ି ଗଲାଣି ଅ ହଉ ଜହ୍ନି ଗଛ ମାଡିଗଲାଣିହିଁ। କାହିଁକି ନା ତାଙ୍କର ବାହାଘର ହେଇଥିଲା ନା ସବୁ ବାହାରେ ପକେଇ ଦେଇଚ ତା'ପରେ ତାଙ୍କ ଘର ବି ଭାଙ୍ଗି ଦେଇଛନ୍ତି, ଆମ ସାନ ବଉଙ୍କ ଘର। ଘର କରିବେ ବୋଲି। ହଁ, ପଦାରେ ପକେଇ ଦେଇଛନ୍ତିି। ହଁ
ତାଙ୍କର, ଏବେ ତାହେଲେ ଘର ହବ।
ହୁଁ, ହୁଁ, ହୁଁ ବାହାର କରୁଚୁନି ଘର ହବ। ଫୁଣି ପୁଅ ବାହାଘର କରିବେ। ଆମ ସାନ ବଉଙ୍କର ବହୁତ ସାରା କାମ ଅଛି।
ଆଜ୍ଞା, ତାହେଲେ ଏବେ ଝିଅ ବାହାଘର କରିସାରିଛନ୍ତି। ଜ୍ଞା, ଘର କରି ସାରିଲା ପରେ, ପୁଣି ପୁଅ ବାହାର କରିବେ ଆଉ। ଆଜ୍ଞା।
ଆଜ୍ଞା, ଶୁଭା ଯାଉଛି?
ଆଜ୍ଞା, କୁହନ୍ତୁ।
ହୁଁ, ହୁଁ, ହୁଁ, ଆଉ ଆମର ଏବେ ସେ ସବୁ ଇଟା ପଡୁଛି, ଘର କାମ ପାଇଁ। ଇଟା ପଡୁଛି। ବହୁତ ସାରା ଲୋକ କାମ କରୁଛନ୍ତି। ଆଉ ରୋଷେଇବାସ କରି ଖାଇବାକୁ ଦେଲାକୁ ବହୁତ ଲେଟ୍ ହଉଛି। ଆଉ, ଟିକେ ଟାଇମ୍ ଭା କରି କରନି। ପିଲାର ଯତ୍ନ ଟିକେ ନେବି, ନେଇ ପାରୁନି ତ ଇଏ। ସେମିତି ପୁଅ ଯାହା ହାତରେ ଖାଉଛି ଖାଉଛି ଯାହା କରୁଛି, ତାକୁ ଖୋଇ ପେଇ ପାରୁନି।
ଆଉ ଟାଇମ୍ ହଉନି। ଆପଣ ଆଉ
ହଁ, ହଁ ଟାଇମ୍ ହେବା ହଉନି। ଆଉ କଣ କରିବି? ଉଁ
ଏଇ ପୁଅ ଡାକୁଛି କହୁଛି ବୋଉ ଆଉ ଖାଇବାକୁ କଣ ଦେଇଯା ମୁଁ କହିଲି ହଁ ଦେବି। ଆଉଁ। ଯାଉଛି କ୍ଷୀର ବି ବସେଇଛି ରୁଟି କ୍ଷୀର ଦେଇଦେବି ଖାଇବା ପାଇଁ। ଆଉ କଣ କରିବି ହଁ।
ହୁଁ ତାହେଲେ ରୋଷେଇ ତାହେଲେ ରୁଟି ଆପଣ କରିସାରିଛନ୍ତି ନା। କରିବେ ରୁଟି।
ନା ନା ରୁଟି ହେଇସାରଛି କ୍ଷୀର ଟା ବି ଚୁଲି ରେ ବସେଇକି ଆସିଛି। ଆଉ ଦେବି ଖାଲି ଯାଇଙ୍କି ପୁଅ କୁ ଖାଇବାକୁ ଦେବି।
ଆଜ୍ଞା ଠିକ୍ ଅଛି ଆପଣ ଯାଆନ୍ତୁ ପୁଅଙ୍କୁ ଖାଇବାକୁ ଦିଅନ୍ତୁ। ଆଉ ଦି ପରେ କେତେବେଳେ ଆପଣ କଲ୍ କରିବେ କଥା ହେବା।
ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣ ମା ଆପଣଙ୍କର ମୂଲ୍ୟବାନ ସମୟଟି ଦେଇଥିବାରୁ ଧନ୍ୟବାଦ ଆଜ୍ଞା। ରଖୁଛି ନମସ୍କାର।